ହ୍ୟାଲୋ
ଭାଇ
କଣ କରୁଚ?
ଆଉ ଟିକେ ଏବେ ଶୋଇଥିଲି ମ।
ସୋଇଚ ଉଠିନ।
ନା ବା ତମେ ଉଠିଲଣି ନା ନାଇଁ
ହଁ ଉଠିଲିନି ମୋବାଇଲ ଦେଖୁଥିଲି ବସିକି ଆଉ
ଆଉ ଭଲ ଅଛ
ହଁ ତମେ
ହଁ ତମେ ଆମ ନୟାଗଡ ଏରିଆର ତ।
ହଁ ମତେ ଚିହ୍ନିଛ ଯେ ଚିହ୍ନିଲ ଆଉ। ନୂଆଗାଁ ରେ ଏକା ରହୁଚି।
ନୂଆ ଗାଁ ରେ
ହୁଁ ଆଉ ବସିକି ପିଇବାରେ କରୁନଥିଲେ। ଗଉରା ଏଗା
ଗୌରା ହଁ ଯଉ ନୁଆ ସାହିର ଟି
ହୁଁ ହୁଁ।
ର ଯ ହଁ ହଁ ହଁ। କେବେଠୁ ଆସିଲଣି ପଳେଇଥିଲ ବା
ହଁ ଯାଇଥିଲି ଏଠ ଗ ଟେ ଦେହ ଖରାପ ହେଲା ତ ପୁଣି ଆଇଲି।
କଣଥିଲ କି
ଏଇ ଦେହରା ଟିକେ ଫୁଲୁଛି ତ ପାଣି ରହିଯାଉଛି ଦେହରେ।
ଅ
ଆଉ ଦେହ ବା ଭଲ ଅଛି ହଁ ବା କିମସ ରେ ଆଡମିଟ ହେଇଥିଲି। କିମସ ରେ ଆଡମିଟ ହେଇଥିଲି ଦେଇଛନ୍ତି ମେଡିସିନ ଏବେ ଆଉ ହେଲେ କଣ କିଡନୀ ଫିଲ୍ଟର ଟା ଟିକେ ବଡ ହେଇଯାଇଛି ତ।
ଓହୋ ହୋ ଅପରସନ ହଉନା କ
ନା ମ।
ହଁ ମେଡିସିନ ଭଲ ହେଇଯିବ ମେଡିସିନ ଭଲ ହେଇଯିବ ତ କହିଲେ ତ।
ହଁ।
ରେ କେତେ ଦିନ ରହିଲ?
ଏ ସାତଦିନି।
ହଁ ପ୍ରାହେ ପ୍ରାଇଭେଟ ନା
ହୁଁ
ହ ହଁ ହଁ
କାର୍ଡ ରୁ କଟିଲା ଆଉ
ହଁ ମୋ ସେଇ କାର୍ଡ ରୁ କଟୁଛି ତବେ ସବୁ କାର୍ଡ ର ସଇଲା ପରେ ଯିଏ ଯାହା କରୁଛନ୍ତି ଆଉ
ହୁଁ
ଘରେ ସବୁ ଭଲ ଅଛନ୍ତି।
ହଁ ତମର
ହଁ ସମସ୍ତେ ଭଲ ପଢାପଢି କଣ ଚାଲିଚି? ଫ୍ରୀ ଫାୟାର ଖେଳ ଏଇଯୋଉ ସ୍କୁଲ ପଡିଆ ହେଉଚି ନାଁ
ହୁଁ ଚାର ତାହେଲେ ଏଇଠି ଖେଳ ହେଉଥିବ
ହଁ ଆଉ କଣ ପଢାପଢି କଣ ଚାଲିଛି?
ଏ ପ୍ଲସ ଥ୍ରୀ କରୁଛୁ ଆଉ। ସରିବା କଥା ମୁଁ କରିନଥିଲି ହଁ ନହେଲେ ନୂଆଗାଁ ଗଲି ବା
ଓହୋ
ମୋର ସରି ଯିବା କଥା ଏଇ ଇୟରେ ତାଙ୍କ ବ୍ୟାଚ ରେ ନା ଯୋ ହରି ସଙ୍ଗାତେ ଚେମା ଆଉ ଗୌରା ଏରାଙ୍କ ବ୍ୟାଜରେ ମୁଁ ତାଙ୍କ ହତେ ନ କରିକି ମୁଁ କହିଲି କରିବା ବୋଲି କରି କଲିନି ଆଉ ପୁଣି ଏ ବର୍ଷ ଆଡମିସନ କଲି ଆଉଟ
ହଁ ଚଳ ମୁଁ ତ ଏ ବର୍ଷ ଆଡମିସନ କଲିନି ମୁଁ ଡିପ୍ଲୋମା କରିବି ତ ଆଉ। ଆମ ପିଲା କରି ସେନି ଚିହ୍ନ ଦେବ ନହେଲେ ଆଉ। ଆମେ ଯିବନି କ ଏକ୍ଜାମ ହେଲେ କଲ୍ କରିଦେବେ ଆଉ।
ମୁଁ ତ ହେଲେ ଏକ୍ଜାମ ଯାଉଚି ଆଉ ନାନି ତ ସେଠି ଲେକେଚର ଅଛି।
ଦେଲେ ତମ ନମ୍ବର ଟା ରଖିଦେଲେ ସେ ଏକ୍ଜାମ୍ ଖାଲି ଫୋନ ଟା କରିଦେବେ। ଆଉ ଯେତେବେଳେ ଯଉ ତୋର କୋଉ ଡିପାଟତ୍ମେଣ୍ଟ ନେଇଚ କି?
ମୋର ପଲଟିକାଲ
ପଲଟିିକାଲ ତ? ପଲଟିକାଲ ସବୁ ପ୍ରାୟ ପିଲା ପଲଟିକାଲ ନହେଲେ ଏଜୁକେସନ ନଉଛନ୍ତି।
ହଁ ଏଇ ସତ୍ୟ ମ୍ୟାଡମ ଚିନାହା
ହଁ ଯୋଉଠି ଚିହ୍ନା ସେଇଠି କଲେ ବି ଭଲ।
ଆଉ ବାହାରେ କାହିଁବା ଏକାଟାକୁ କରିବ ସୋଫିଆ ମ୍ୟାଡାମ ତ ଅଛନ୍ତି ସିଏ ସା ସାହାଯ୍ୟ
ଏଜୁକେସନ ସାରା କଲି ଯୋଉ ଲୋକାଲ
ହଁ ସି ସିଏ ଟିକେ ହଁ ମାରିକି ହାଲ ହାଇରେ ଚାଲିବା କଥା। ହଁ ମାରିକି ସେ ପ ପଛରେ କରିବେ ସ ମ୍ୟାଡାମ୍ କହିଲେ ସି କରିଦେବେ ସବୁ ସାଙ୍ଗେ ସାଙ୍ଗେ। ଆଉ ଜି ଯିଏ ଯୁଗେ ସାରେ ତାଙ୍କ ହଉଚି ନା କ ହୋ ଉଚି ମୋଟାଟେ ତା ସ ଏ ଆମ ଘର କଥା ବାପାଙ୍କର ଘର ଆମ ଘର ପାଖରେ ସେ ରହୁଛନ୍ତି ମାର୍କେଟରେ ସିନା
ହୁଁ
କାହ୍ନା ସାର୍ କାହ୍ନା ସାର୍ ତାଙ୍କୁ ସିଏ ସିଏ ଆମ ପିଲାଦିନୁ ପଢି ଆସିଥିଲା ବା ଆମ ସାରା କୋଚିଙ୍ଗିରେ ଏବେ
ହୁଁ
ହୁଁ ତାପରେ ବି ସେ ଗାଲୁଆ ଟିକେ ଗାଲୁଆ ବୁଦ୍ଧିକୁ କରିବ କାମ କିନ୍ତୁ ମାନେ ଆଜି କହିଲେ ଚାରି ପାଞ୍ଚ ଦିନ ଯାହେଲେ ଭୂତେଇବ ଟିକେ ବୁଲେଇବ ହଁ କରିଦେଅ କରିଦେବା ତ ଆଉ ଅଲଗା ଗାଁରେ ବିଜି ରହିଯିବ ଆଉ କହିଲା ପରେ କରିବ କରିବ କିନ୍ତୁ।
ଆଉ ଗଣି ନାହାନ୍ତି ସେଭଳିଆ
ଓହୋ।
ଆଗରୁ ଯୋଉଭଳିଆ ଗଣି ଥିଲା କଣ ଗୋଟେ ଫୋନ କରିବୁ ଆସିବେ ସ୍କୁଆଡ। ତମ ନୂଆ ଗା ପିଲାଙ୍କରେ କେତେ କଷ୍ଟମ ତାକୁ ଫୋନ କରାହବ ଆସ କଷ୍ଟମ ଖେଳିବା
ଓ ହଁ ଆମେ ଆମେ ଏଇ ଆମେ ଟ୍ରେଲାରେ ଯେମତି ଫ୍ରି ପାୟାର ଖେଳୁଥିଲୁ ଆଉ ସ୍କ୍ୱାଡ ସ୍କୁଡେ ହେଇକି ବସିଲେ ଭଲ ଲା ଖେଳିବ ଆଉ ଗାଁ ପିଲା ତ ଏମିତିରେ ଗାଁ ପିଲା ତ ଏମିତିର
ହୁଁ।
କୋଉ ଗଣି
ଆଗରୁ କଣ ଗାଁ
ଲକ୍ଡାଉ ଫ୍ରି ଫାୟାର ଟା ବି ଲକ୍ଡାଉନ ହେଲା ସମସ୍ତେ ଗାଁ ରହିବାକୁ ସମସ୍ତେ ସେଇଡ ଆରେ ସେଇଠୁ ଫେମସ ହେଇଯାଇଛି। ନହେଲେ ଆଗରୁ କାଇଁ ନହେଲେ ହୁଁ ନାଇଁ ଲୋକ ଆମ ଲୋକ ଗୋଟେ ଅଛି ତା ପୁଅ ଗୋଟେ ପଡୁଛି ପଞ୍ଚମ ନା ଷଷ୍ଠ। ଷଷ୍ଠରେ ଆଉ ଗୋଟେ ପଢୁଛି ସିଏ ଆଜି ଯାଏଁ ଫ୍ରି ଫାୟାର ଖେଳୁଚି। ଅଛନ୍ତି ଆଉ କାମ ଟାଇମ ପାସ୍ କରିବାକୁ ଯାହା ଗୋଟେ କରିବା କଥା ଯୋଉଟା ଭଲ ଲାଗୁଚି ସେଇଟା ସେଟା କରିବା କଥା।
ଆଉ ଏମତି ଆଉ କଣ ଖାଲି ଏଠି ସିଏ ଖେଳୁଛ ସଦା ବେଳେ ଦେଖୁଛି ଗୋଟେ କି ଯୋଡ ମାେ ଖେଳୁଛି ତା ଟାଇ ବି ତା ପୁଅରରେ ଖେଳୁଛି। ଯେ ଫ୍ୟାମିଲି ଟେନସନ ନଉନି ତାପରେ ବି ଆମର ଏଠି କଣ ଆମ ଏଠି କିଛି ନାହିଁ ଏଠିକୁ ଖାଇଲୁ ପିଇଲୁ ଭୁଲିଲୁ।
ସେଇଆ। ତାର ଯାଇ ହଁ ତାର କେଥା ମାଇଣ୍ଡ ଫ୍ରେଶ କର ଦଉଛି ଆଉ।
ହଁ ସେ ମିସ୍ତ୍ରୀ କାମ କରୁଛି ତ
ଓହୋ।
ସନ୍ଧ୍ୟାବେଳେ ଟିକେ ଖେଳୁଛି ଆଉ ଆଉ ନହେଲେ ଖେଳୁନି। ଏଇ ସନ୍ଧ୍ୟାବେଳେ ତ ଟିକେ କଥା କ୍ରିକେଟ ଖେଳକୁ ଯାଉଥିଲି ଯେ ଆଉ ଯାଉନି କଲେଜ ବ୍ୟାଟିଂ କରିବାକୁ ଦୋଉ ନାହାନ୍ତି କଲେଜ ପଡ଼ିଆରେ କାଇଁ ଖାଲିଟାରେ ଯିବୁ ତମେ ତମେ ଯାଉଥିଲ ବା ଆଗରୁ? ତୁମେ କଲେଜ
ହଁ ମୁଁ ଯାଇଁକି ଖେଳେ।
ହଁ ଏବେ ବ୍ୟାଟିଂ ବୋଲିଂ ହିଁ ଦଉନାହାନ୍ତି।
ମୁଁ କହିଲି ଦଉଛନ୍ତି ମତେ ବଟିଂ ମୁଁ ତ ବୋଲି କରିନି ମୋତେ ଖାଲି ବ୍ୟାଟିଂ ଦଉଛନ୍ତି ଯେ ଦେହ ଟିକେ ଖରାପ ଅଛି ବୋଲି ଯାଇନି ଆଉ।
ହଁ ନା ନା ମୁଁ ଯି ବର୍ଷ ହବ ବୋଲି ଚାରିଥର କି ପାଞ୍ଚ ଥର ବ୍ୟାଟିଂ ବୋଲିଙ୍ଗ କରିଚି ସମୁଦାୟ।
ନାଇଁ ମୁଁ ଯାଇଛି ଯେତେଥର ମତେ ଦେଇଛନ୍ତି ବ୍ୟାଟିଂ।
ହୁଁ। ଆଉ ମିଳୁନି ତ କଣ କାଟାକୁ ଯିବୁ ଏଇଠି ପଡିଆ ଫ୍ରି ଫାୟାର ଖେଳିବୁ ଠିକ କି ବୁଲାବୁଲା କରିବୁ ଠିକ। ଆଉ ସେମାନେ ଖାଲି ବଡ ପିଲା ଆମେ ଖାଲି ଖେଳୁଛୁ।
ସେମାନେ ବା ସେଇଆ ହିଁ କରିବେ।
ହଁ। କଲେ ବି ତମେ ଯାହାହେଲେ ବି ଏ ଏ ଏକେରେ କୋହୁଚି ତମେ ତମର ଖେଳ ଇମ୍ପୃଭ୍ ହେଉନି ଇମ୍ପୃଭ୍ କିରେ ତ ଆମେ ଯାଉଚୁ ତମେ ସିନା ଆମକୁ ଦେଲେ କି
ଆ ଏବେ କଣ ଏବେ କଣ ଏବେ କଣ କହିଲ ଏବେ ଯିଏ ଯାଉଚନ୍ତି ସମସ୍ତଙ୍କୁ ଦୋଉଚନ୍ତି ଛୋଟ ପିଲା ହୋଇ ବଡ଼ ପିଲା ହୋଉ ନୁହଁ କି ସମସ୍ତିଙ୍କି ଦୋଉଚନ୍ତି ଲାଠିଙ୍କ ବାଡ଼ି। ସେଇୟା ହେଇଚି ବଧେ ଏବେ ଛୋଟ ପିଲା ଗଲେ ବି ବ୍ୟାଟିଙ୍ଗ କରୁଚି। ବୋଲିଂ କରୁଚନ୍ତି ସବୁ କରୁଚନ୍ତି ନହେଲେ ପିଲା ଖେଳିବେନି ନା ବୁଝ ନାଇଁ ହଁ ଆଉ ଯିବେ ଖାଲି କଣ କରିବାକୁ ପିଲା ତାଙ୍କର ପୁଣି ଇଚ୍ଛା ଅହା ବ୍ୟାଟିଂ କରିବାକୁ
ମତେ ବା ଜଣେ କହିଲା କହିଲ ଆଉ ଏ ଏଇଠିକି ଆସିଲ ତ ତାର ବ୍ୟାଟ ଜୁନି ଘରେ ଆ ବ୍ୟାଟ୍ ଧରି ପ୍ରାଟେସ ପ୍ରାକ୍ଟିସ କରୁନୁ। ତାହେଲେ ଏଇଠି ସେଠିକି ଯାଉଚୁ କଣ ପାଇଁ ଆମେ ହେଠି ତ ପ୍ରାକ୍ଟିସ କରିବାକୁ ଯାଉଚୁ ଥୋଡ଼ିନା ଆମେ ମ୍ୟାଚ୍ ଖେଳିବାକୁ ଯାଉ ଉଚୁ।
ହେ ଖେଳିଲେ ହବ ଧୀରେ ଧୀରେ ଆଉ ତମର ଥୋଡ଼ିନା ସମସ୍ତେ ଛୁଟି ଆମ ଛୋଟୁ ନାଇଁଥିଲା ଆମକୁ ପୁଣି
ହଁ ତମେ ସେଇ ପ୍ରାକ୍ଟିସ କରି କରି କରିକା ତମର ହେଇଚି ଆଉ ହଁ ଆମେ ଆଉ ଆମେ ଯଦି ଘରେ ପାଟିସ କରିବୁ ସେଠିକ ଯିବୁ ତାହେଲେ କଣ ପାଇଁ?
ହୁଁ।
ମୁଁ ତାକୁ କଣ କହିବି ଆଉ ସେ ଘରେ ଗୋଟେ ବ୍ୟାଟ ଧରିକି ବଡ ଧରିକି ନିି ଖ ଗଢଉନୁ। କହିଲେ ତାହେଲେ ଏଠିକେ ଆସୁଚୁ କଣପାଇଁ ଆମେ? ସେଇଦିନ ତାପରେ ନୂଆ ଗାଁ ରେ ମ୍ୟାଚ୍ କଲେ କାର୍ଯ୍ୟ କରିଲୁ ଟିକେ ତାପରେ ଆଉ ଯାଇନି ଯାଇନି। ନୂଆ କପ କଲେ।
ପିଲା ତ ହେଲେନି ଆଉ ଆଣିପା ପାଇଁ ଆଉ। ପିଲା ହେଲେ ସବୁଆଡେ କ ମାନେ ମହିପୁରରେ ମହିପ ସୁପ୍ରିମିୟର ଲିଗ ତାପରେ ଏପଟେ ସୋଳା ପେଟେ କମିଟି ରହିଗଲା ଏମିତି ପ୍ରିମୀୟର ଲିଗି। ତିନି ଚାରି ଜାଗାରେ ରହିଗଲା ଆଉ ସେପଟ ପିଲା ଆସିପାରିବେ କି ଏପଟକୁ ତ ଆଉତ ପିଲା ହେଲେନି। ଭଲ ଭଲ ପିଲାର ବି ପକେଇଲେଣିି ଫର୍ମ ତାଙ୍କ ଗାଁରେ ପ୍ରିମିୟ ଲିଗ୍ ହୋଉଥିଲା।
ଆଛା।
ଆଉ।
ହୁଏ ଗୋଟେ ସବୁ ବର୍ଷ ଗୋଟେ ନାଁ ଥିଲା ଆଉ।
ହଁ ଗୌରା ମାନେ ଉଠିଲାଣି ନା ନା କାମକୁ ଗଲାଣି? ନା ଘରେ
କଣ କହିଲ?
ଗୌରା ଗୌରା
ହୁଁ।
ଘରଠି ନା କାମକୁ ପଳେଇଲାଣି?
ସିଏ କାମକୁ ପଳୋଉଚି ସକାଳୁ।
ଅହ ଆ ପା
ଆଏ ସିଏ କାଇଁ ତମକୁ ଧ ବୁଝି
ରକି କଥା ଏବେ ଖାଲି ତମେ ରକି ହାଉଳି ବୁଲୁଥିବ ଆଉ।
ହଁ ରଖଚି କଣ ଦୋକାନ ଆଉଳି ତ ଜାଣିଚ ଖାଲି ମଦ ପିଇକି ବୁଲିଲା।
ଆପ
ହାଣ୍ଡିଆ ପକେଇ ଦଉଚି ଘରେ ଅଛି ଆଉ ଯାଉଚି ଆଉ
ହଁ ଏମତି ଟାଇମ୍ ପାସ୍ କରିବାକୁ ଛକ କୁ ପଳେଇ ଚିଆ କଥା ଆଉ ହଁ। ସିଏ ତା ଇଚ୍ଛାରେ ବୁଲା ଇଏ କର କେହି କାହା ଉପରେ ଭରସା ନକଲେ ହିଁ ଭଲ।
ଆଉ ଆଜିକା ଜମାନା ଆତାପରେ ଭରସା କରି ହେଉଛି ଶେଷ। ଭରସା କରିକି କିଛି ଲାଭ ନାହିଁ।
ସେଇଆ।
ସେଇଆ ବା।
ଖୁଜି
ହଁ।
ହଉ।